ହଁ ଝିଅ କୁହ କଣ କରୁଚ
ହ ମୁଁ କରଛି ଏଇ ଟିକେ ଶୋଇିଥିନି ଆଉ ଖାଇକି ଜଷ୍ଟ ଟିକେ ଶୋଇଥିଲି ଆଉ ତମେ କଣ କରୁଛ।
ତମ ଆଡେ ବଧେ ଗରମ ହଉନି ନା କଣ
ହଁ ହଉଛି ବାହାରେ ହଉଛି ଯେ ଏତେ ନାଇଁ ଆମ ସେପଟେ ଯୋଉ ଭଳିଆ ଗରମ ଘର ପଟେ ଏପଟେ ଟିକେ କମ ବଧେ ଆଉ
ନାଇଁ ନାଇଁ ଖରା ଦିନିଆ ଯୋଉ ମଣିଷ ଘରେ ରହିକି ଶୋଇପାରୁଛି ତାମାନେ ନା ତାଙ୍କୁ ଗରମ ହଉନି। ଆମେ ଦେଖ ଶୋଉନୁ ବା ଆମେ ବାରିଶାର ଆଜି ଭ୍ରମଣ କରୁ ଟୁ
ହୁଁ, ନା, ନା ଏଠି କଣ କହିଲ ଏଇଟା ତଳ ଘଟା ନା ଉପରେ ଟିକେ ଘର ଅଛି, ବୋଲି ଟିକେ ଏୟା ଆଉ। ଥଣ୍ଡା ଲାଗୁଛି, ଯେ ତମ ରୁମ ଟା ବି ଉପର ଘର ଅଛି, ନା ତମକୁ ଥଣ୍ଡା ଲାଗ
ଆମ ଘର ଟା ଉପରେ ଘର ଅଛି, ସେ, ସେ ଉପର ଘର ଥାଇ କିଛି ଦାମ୍ ନାହିଁ, ଆମ ଘରେ ପାଇଁ ଖାଲି ନିଆଁ ହୁଳା ପଡୁଛି, ଯେମିତି ଆମର କଣ କହିଲ, ଆ ଯୋଉ ମାନେ ଆମ ଯୋଉ ପାରନା ଟା ନୁହଁ, ଆମ ପାରନା ଟା ଏବେ ଯଦି ପଶିଯିବ ମାନେ କହିବ ଏସିି ଘରେ ପଶିଗଲି, କାହିଁ କହିଲ ଆମ ଆମର ଯୋଉ ବାରଣ୍ଡା ଉପରେ ଆମର ହେଇଛି, ରୁମ ଦିଟା ଆଉ ମାନେ ମୋ ରୁମ ଉପରେ ସେଠି ରୁମ ହେଇନି, ବାରଣ୍ଡା ଟା ହେଇଛି, ତା ଉପରେ କର୍କଟ ପଡିଯାଇଛି। ମାନେ କର୍କଟ ର ଯୋଉ ତାପ ମାନେ ସବୁ ସେ ବାରଣ୍ଡରେ ପଡୁଛି, ନା ନାଇଁ।
ହୁଁ।
ଆରେ ସମସ୍ତେ କହୁଛନ୍ତି, ଆ ଉପର ଘର ଉପର ଘର କିନ୍ତୁ ଉପର ଘର ହେ ସତ କିନ୍ତୁ ମୋ ରୁମ ଟା ବିଲକୁଲ ଥଣ୍ଡା ନୁହଁ, ପୁରା ଗରମ, ଫ୍ୟାନ ଦିଟା ନଦେଲେ ବି ଶୋଇ ହଉନି।
ଉ, ନା ଏଇଟା ଉପର ଘର ଅଛି, ବୋଲି ଟିକେ ଥଣ୍ଡା ଲାଗୁଛି, ଆଉ ଆମ ରୁମ ଉପରେ ଜଣେ ସାର୍ ରହୁଛନ୍ତି, ଯେ ସିଏ, ସିଏ ତାଙ୍କର ଯୋଉ ରହୁଛନ୍ତି, ସିଏ କଣ କରୁଛନ୍ତି କହିଲ ସିଏ ଦିନ ବେଳା ପଳଉଛନ୍ତି, ଆମର ସେ ଅଫିସ ଗୋଟେ ଅଛି, ସେପଟେ ସେ ଅଫିସ ରେ ତଳଟା, ତଳଟା ଅଫିସ ହେଇଛି, ଅଫିସରେ ତ ତ ତାଙ୍କର ସାଢେ ଏଗାରଟା ରୁ ସେ ପଳଉଛନ୍ତି, ଆଉ ସେଠ ଏଠି ଗୋଟେ ରୁମ ଫାଙ୍କା ଅଛି, ସେଠି ତାଙ୍କର ପଳଉଛନ୍ତି, ବସୁଛନ୍ତି, ମୋବାଇଲ ଧରିକି ସୋଉ ନଥିବେ ବୋଧେ ଚେୟାର ଉପରେ ବସୁଛନ୍ତି, ତାଙ୍କର ଆଉ ଥଣ୍ଡା ଲାଗୁଚି, ହେଟା ତଳ ରୁମ ଟା ବିଲଡିଙ୍ଗ ଟା ଇଏ ଉପରଟାରେ ରହିଲା ବେଳକୁ ଗରମ ପ୍ରବଳ, ସେ ବି ସେମିତି ବାହାର
ତାଙ୍କର ଆଉ କେହି ନାହାନ୍ତି, କି ସେ ଏକବୋଧେ ଅଛନ୍ତି।
ସେ ଏକୁଟିଆ ଅଛନ୍ତି, ଆଉ ଏକୁଟିଆ ବ୍ୟାଚେଲର ଅଛନ୍ତି, ବାହା ହେଇନାହାନ୍ତି, ଏକୁଟିଆ ଆଉ।
ଓହୋ, ନିଜେ ତ ରୋଷେଇ ବାସ କରିକି ଖାଉଥିବେ।
ଏଠି ସବୁ ପୁଅ ପିଲା ରହୁଛନ୍ତି, ଚାରି ପାଞ୍ଚ ରହୁଛନ୍ତି, ସେ, ସବୁ ଏକୁଟିଆ ରୋଷେଇ କରିକି ସବୁ ଖାଉଛନ୍ତି।
ଉଁ, ହୁଁ
ହୁଁ, ସେମାନେ ତ ନିଜେ ରହିଲେଣି ଏତେ ଦିନ ହେଲା, ନା ରୋଷେଇ କରିବାକୁ ତାଙ୍କୁ କିଛି ବାଧୁନି, ଆଉ କେତେବେଳେ ବାହାରୁ ମଗେଇଦେଲେ, କେତେବେଳେ ଯେତେବେଳେ ମାନେ ଛୁଟି ଫୁଟି ପଡୁଛି, ଯେତିକି ପୁଅ ପିଲା ସବୁ ଅଛନ୍ତି, ଏକୁଟିଆ, ଏକୁଟିଆ ରହୁଛନ୍ତି, ଦିନ ଆଉ ରୋଷେଇ କଣ ଏକୁଟିଆ ଏକୁଟିଆ କରିବେ, ତାଙ୍କର ଗୋଟେ ଜାଗାରେ ଭୋଜି କରିଦେଲେ, ଖାଇଦେଲେ।
ହୁଁ, ଆଉ ତମେ ରଜକୁ ଘରୁକୁ ଆସିବ, ନା ନାଇଁ।
ରଜକୁ ମୁଁ ତ ଯାଇପାରିବିନି, ଦେଖିଆ ଏବେ ଯିବି, କେବେ ଗୋଟେ ଏକ୍ଜାମ ଯେବେ ହବ, ଆଉ।
ଏଥର ନା ରଜଟା ତାନେ ଗଲା, ଆଉ।
ନା ରଜରେ ଆସିଥିନେ ଆମ ଘରକୁ ଆସିଥାନ୍ତ, ଆମର ଏଇ ରଜ ବହୁତ ଭଲ ସେ ହୁଏ, ତ ସେଥିପାଇଁ।
ଓ, କଣ ରଜରେ ଏଥର ତମର କରୁଛ କି?
କିଛି କରୁନୁ ବା ସେ ପିଠା ପଣା କରିମୁ, ଆଉ ଏଠି ପାଖରେ ଯୋଉ ସବୁ ଭଲ ଭଲ ଜେଗା ଅଛି, ଭାବୁଥୁନୁ ଟିକେ ବୁଲିବାକୁ ଯାଇଥାନ୍ତୁ, ଆଉ ସେଥିପାଇଁ ଆଉ ଏଇଠି ପାଖରେ ଅଛି, ଗୋଟେ ଯୋଉ ପାର୍କ ଟେ ଅଛି।
ହୁଁ
ପାର୍କରେ ଅଛି ଭାବୁଥିଲି ଏବେ ରଜରେ ସେଇଠି ଟିକେ ଯିମୁ ବୁଲିବା ପାଇଁ
ହଁ
ଯାଇଡି ବୁଲିକି ଆସିମୁ ଆଉ
ହଁ ସେପଟେ ଗଡେ ତ ସବୁଆଡେ ରଜ ମଉଜ କରିଥିବେ ପୁରା ଦୋଳି ଫୋଳି ପକେଇକି ନା
ସିଆଡେ କିଛି ରଜଫଜ କରନ୍ତି ନି ନାଇଁ
ଇଆଡେ ଏତେ ରଜ ନାହିଁ ମୁଁ ପଚାରୁଥିଲି ଏ ସାଇଡରେ ଯୋଉ ରହୁଥିଲି ସେପଟେ ଯୋଉ ରହୁଥିଲି ଆଗରୁ ସେ ପଚାରୁଥିଲି ମୁଁ କହିଲି ରଜ ଏପଟେ ରଜ ଆମର ଏପଟେ କିଛି ନାହିଁ ଏତେ ପାଳନ କରାଯାଏନି କହିଲେ ସେପଟେ କଟକ ଭୁବନେଶ୍ୱର ଆଡେ ରଜ ଭଲ ପାଳନ କରାଯାଏ ଟିଭିରେ ଦେଖୁଛନ୍ତି ନା ଆଉ ହଉଛି ଆମ କହିଲେ ଆମ ଏପଟେ ରଜ ଏତେ ପାଳନ କରାଯାଏନି ଭଲ ସେ ଆଉ ଖାଲି କଣ କହିଲ ପାର୍କ ଫାର୍କରେ ଦୋଳି ପୋଡି ପକାନ୍ତି ସଜେଇ ଦିଅନ୍ତି ଟିକେ ଫୁଲ ଫୁଲରେ ଆଉ ଯିଏ ଫଟୋ ଉଠାନ୍ତି ଯାଇକି ଆଉ ଏମିତି ରଜ ଏତେ ପାଳନ ନାହିଁ ଆମ ସେପଟେ କିନ୍ତୁ ରଜଟା କେମିତି
ହଁ ହଁ ଆମର ରଜଟା ଯେମିତି ଗୋଟେ ପର୍ବ ତାଙ୍କର ବି ତ ସେମିତି କିଛି ଗୋଟେ ପର୍ବ ଥିବ କି ନାଇଁ
ତାଙ୍କର ଏପଟେ କଣ କହିଲ ଚଇତି ପରବ ଗୋଟେ ଅଛି। ସେଟା ତାଙ୍କର କରନ୍ତି ଆଉ କଣ ହଁ ସେଟା ତାଙ୍କର ପର ତାଙ୍କର ଏଇଟା ମେନ
ତାମେ ସେ ଯେମିତି ଆମର ରଜ ଅଷ୍ଟମୀ ଏସବୁ ସେମିତି ତାଙ୍କର ଗୋଟେ କିଛି ଥିବ ନା ଆଉ
କରନ୍ତି ଯେ ଏତେ ଇଏ ନାହିଁ ଆଉ ଆମର ଏଟା ମେନ୍ ନା
ଆମେ ତ ରଜ ତିନି ଦିନ ମାନେ ନୂଆ ଡ୍ରେସ ପିନ୍ଧିବୁ ପିଠା ଖାଇବୁ ଅ ବୁଲି ଯାଆନ୍ତି ସମସ୍ତେ ଆମେ ଯାଉ ବୁଲିବା ପାଇଁ ବୁଲିବା ପାଇଁ ଯାଉ ମାନେ କଣ କହିଲ ମୋ ଝିଅ ଥିଲି ଆମ ବାପ ଘରେ ଆମେ ମୁଁ ଆମେ ସମସ୍ତେ ଯାଉ ସାଙ୍ଗ ହେଇକି ନୂଆ ଡ୍ରେସ ପିନ୍ଧି ପିଠା ପଣା ଖାଏ ମୁଁ ମାନେ ଆମର ସେ ଯୋଉ ପାଖା ପାଖିଆ ଯେତିକି ସବୁ ଝିଅ ମାନେ ବାହାହେଇଥିବେ ଆମ ମାନେ ଆମ ସାହିର ଯେତିକି ଝିଅ ବାହାହେଇଥିବେ ପାଖ ପାଖିଆ ଆମେ ତାଙ୍କ ଘର ମାନଙ୍କୁ ଯିମୁ ଯିମୁ ଗାଧୁଆହୋଇ ସେଇଠି ରହିବୁ ତାଙ୍କୁ ଏଠି ଖାଇମୁ ଆଉ ଫେର ଚାରିଟା ବେଳକୁ ପଳେଇ ଆସିବୁ ଫେର ତା ପର ଦିନ ଆଉ ଜଣଙ୍କ ଘରକୁ ଯିବୁ ସେ ପାଖ ଆଖରେ ଯେତିକି ଝିଅ ସବୁ ବାହା ହେଇଛନ୍ତି ସମସ୍ତଙ୍କ ଘର ଯାଇି ବୁଲିକି ପଳେଇ ଆସିମୁ। ଆଉ ଏବେ ଯାଉନାହାନ୍ତି ସେଥିପାଇଁ ଆମେ ତ ଏବେଠୁ ବୁଲୁଥିଲୁ ଏବେ ଯୋଉ ଛୁଆମାନେ ତ ଆଉ ସେତେବେଳେ ଆମେ ଏତେ ମୋବାଇଲ ଧରୁନଥିଲୁ ନା ଏବେ ତ ସମସ୍ତେ ଗୋଟେ ଗୋତେ ମୋବାଇଲ ଧରୁ ଯଦି ମୋବାଇଲରେ ତ ସବୁ କଥା ହେଇପାରୁଛନ୍ତି ଭିଡିଓ କଲ୍ କରୁଛନ୍ତି ଆଉ କାହିଁକି କାହା ଘରକୁ ଯିବ।
ହୁଁ ମୋବାଇଲ ଯୋଗୁଁ ତ ସବୁ କାମ ବେକାର ବିଗିଡ଼ି ଯାଉଛି ଆଉ।
ଆଉ କେହି ଯାଉନାହାନ୍ତି ନେଇ। ସେଇ ଲୋକମାନେ ଏନା ଆମକୁ ଦେଖିନି ସେମାନେ କହୁଛନ୍ତି ତମେ ଥିଲ ବୋଲି ଯାଉଥିଲ ଲୋ ଆଉ ତ ଆଉ ନା କେହି ଯାଉନାହାନ୍ତି ଏମାନେ କେହି ଯାଉନାହାନ୍ତି ମାନେ ସେମାନେ ତାଙ୍କ ଘର ବି ଦେଖିନଥିବେ ଆମେ ଥିଲୁ ବୋଲି ଯାଉଥିଲୁ କାହିଁକି ନା ଆମେ ସମସ୍ତେ ମୋବାଇଲ ଧରୁନଥିଲୁ ନା ଏବେ ଯେଉମାନେ ଅଛନ୍ତି ଯୋଉ ପାଞ୍ଚ ଛଅ ଜଣ ଝିଅ ସେମାନେ ତ ସମସ୍ତଙ୍କର ଗୋଟେ ଗୋଟେ ମୋବାଇଲି ସେ ଆଉ କାଇଁ ଯିବେ କାହା ଘରୁ
ଉଁ ଆମ ସେପଟେ ଆଡେ ରଜ ଭଲ ପାଳନ କରା ଦେଖୁନୁ ସବୁ ଗାଁ ରେ ପୁରା ଦୋଳି ପକେଇକି ପୁରା ରଜ ମଉଜ ପାଳନ କରାଯାଏ ନା କି
ହଁ ସବୁ ସବୁ ଗାଁରେ
ଆଉ ଏବେ ତ ଅଧିକଣି ଡେକୋରେସନ ଫକୋସନ କରିକି ପୁରା ଗାଁ ନାଁ ଲେଖିକି ସେ ଗାଁ ନାଁ ଲେଖି ଦଉଛନ୍ତି ଦୋଳି ସବୁ କଟା ଦୋଳି ଡଙ୍ଗା ଦୋଳି ଛୋଟ ଛୁଆଙ୍କ ଦୋଳି ସେ ଡିଆଁ ଦୋଳି ସବୁ କରିଦଉଛନ୍ତି।
ହଁ ଦୋଳି ତ ଏବେ ସବୁ ସବୁ ସବୁ ଗାଁରେ ଦୋଳି ପକେଇ ତ ଦୋଳି କରୁଛନ୍ତି କିନ୍ତୁ ମାନେ ସେଟା ଗୋଟେ ଖୁସି ଲାଗେ ଗୋଟେ ମଜା ଲାଗେ ଆଜି ଯିବା ଆଜି ଯିବା ତାଙ୍କ ଘରକୁ ଆମ ଘର ପାଖରେ ସେ ଗୋଟେଅ ବାହା ହେଇଛି ଆମେ ଯିବା କି ତା ଘରକୁ ସିଏ ବି ଦେଖିଲେ ଆମ ଖୁସି ଲାଗେ ଆମକୁ ଖୁସି ମାନେ ଆମକୁ ଦେଖିଲେ ସିଏ ବି ଖୁସି ହେଇଯିବନି ଯାହାହେଲେ ଆମ ଆମ ଗାଁ ଝିଅ ମାନେ ଆସୁଛନ୍ତି ପିଠା ପଣା ସବୁ ଖାଇବେ ଏମାନୋନେ ଏସର ନାହିଁ ଖାଲି ଗୋଟେ ନା କ ସନା ରଜ ଅଛି କଣ ସେମିତି ଅଛି କି?
ହୁଁ
ସେଥିରେ ଝିଅ ମାନେ ହଁ ସେଥିଅ ଝିଅ ମାନଙ୍କ କରନ୍ତି ଜଣିଛ ବେଗ୍ ଖଣ୍ଡେ ଧରି ଦେଇେଇକି ପାଖା ହେଇକି ଯାର ବନ୍ଧୁବାନ୍ଧବ ଧରମ ବାପ ଧରମ ମା ତାଙ୍କ ଘରୁକୁ ସବୁ ପଠେଇଦେଲେ କହିବେ ନେଇଯା ନେଇଯା ସେ ଦଶ ଟଙ୍କା ଦବ ପାଞ୍ଚ ଟଙ୍କା ଦବ ସବୁ ପଳଉଥିଲି ଏବେ ଆଉ ସେମି କେ ଯଉ ଦେନ ସେ ଯାଉଛନ୍ତି ନା ଯିବେ
ହୁଁ
ଦିନକୁ ଦିନ ସବୁ ଚେଞ୍ଜ ହଉଛି
ହୁଁ ରଜ ତ ଆଉ ରହିଲା କେତେଉ ପନ୍ଦର ର ରଜ ନା ଚଉଦ ର ରଜ?
ନା ନା ଚଉଦରେ ନା ଚଉଦ ରେ ଷ୍ଟାର୍ଟ ହବ।
ଚଉଦ ର ମାନେ ଆଜି ତର ଅଣତିରିଶ ତିରିଶଶ ଦୁଇ ଆଉ ତେର ପନ୍ଦର ଦିନ ଠିକ୍ ରହିଲେ ର ଯାଉ
ହ
ହୁଁ ରଜ ବେଳକୁ ଗରମ ଫରମ ଟିକେ କମି ଯାଇଥିବ ବର୍ଷା ବର୍ଷା ହେଇଯିବନି ଏତେବେଳକୁ
କି ଜାଣିଲା କମିବ କି ଅଧିକ ହବ
ବର୍ଷା ଯଦି ହେଇଯିବ ରଜ ଟା ଠିକ ମଜା କରିବେ ଲୋକ ନହ ନେଇାଇ ସେ ତ ମଜା ବାହାରିବ। ହଁ
ଗରମ ହେଲେ ତ ମଜା ବାହାରିଯିବ ନା।
ହୁଁ ହଉ ତମ ଯିବ କଣ କରୁଛି?
ଆଁ ଝିଅ ଶୋଇଛି।
ହୁଁ ହୁଁ।
ଆଜି ସେ ବହେ ମାଡ ଖାଇଛି ଖାଇକି ଶୋଇଛି।
କାଇଁ ମାଡ଼ ଖାଇଲା?
ଆରେ କୁୁରକୁରିରା ବହୁତ ମାନେ ଗୋଟେ ଗୋଟେ ଦିନରେ ଦିଟା ତିନିଟା ଚାରିଟା ଲେଖା କୁୁରକୁରି ଖାଇ ଦଉଛି।
ହୁଁ ହ ହୁଁ। ଆଉ ସେ ସ୍କୁଲ ଯାଇନି।
ଯାଇନି ତାର ଏଇ ରଜ ପରେ ପରା ଜୁଲାଇ ମାସ ନା ଲେଖେ ମୁୁ
କୋଉଠି ଲେଖେଇବ ପୁଣି?
ଏଠି ପାଖରେ ଅଛି ଭଲ ସ୍କୁଲ ଦିଟା କୁ କୋଉ ସ୍କୁଲରେ ଲେଖେ ମୁଁ ସେଇଟା ମାନେ ଏଇନି ତା ବାପା ଆସିଲେ କଥା ହେ ମୁଁ ଦେଖିବା କୋଉ ସ୍କୁଲରେ ଯୋଉ ସ୍କୁଲରେ ହେ ତାର ଲେଖା ହବ ଆଉ।
ନା ଓଡିଆ ମିଡିୟମ ଲେଖେଇବ ଶିଶୁ ମନ୍ଦିରରେ ନା ଇଂଲିଶ ମିଡିୟମ ରେ
ହଁ ସେଇଟା ବି ମୁଁ ତ ସେଇଆ କହୁଥିଲି ତ ଆପଣ ସେଇଠି ଓଡିଆରେ ଲେଖେଇବା ସେଇଠି ଓଡିଆ ଇଂଲିଶ ସବୁ କଥା ସେ ପଢେଇ ପାରିବେ। ଇଂଲିଶରେ ମାନେ ଯଉ ଇଂଲିଶ ମିଡିୟମ ରେ ପଢିଲେ କଣ କହିଲ ସଏ ବି ସେ ଇଂଲିଶ ଟା ଅଧିକ ଆଉ ଇ ତ ଏତେ ସାରା ପାଠ ମାନେ ସେମିତି ପାଠ ସେ ମାନେ ପଢିନି ନା ଶିଖି ନେଇଛି ଛୋଟ ଛୁଆ। କଣ କରେଇବିନି? ସେ ଘରକୁ ଆସିଲେ ଯାହା ତାପରେ ଯାହା କଥା ହେବେ ଆଉ
ହଁ ହଁ ନା ଲେଖେଇଦବ ଆଉ ରଜ ପରେ ପରେ ଲେଖେଇବ ନାଇଁ କି ଜୁଲାଇ ବେଳକୁ
ହଁ ଜୁନ ଜୁନ୍ ମାସ ତ ଲେଖି ହବନି ଜୁଲାଇ ମାସ ଲେଖିବେ।
ହୁଁ ହଁ ଯିବ ଗାଡି ଫାଡି ଆସୁଥିବ ଯିବ ସେଇଥିରେ ଆଉ।
ହଁ ଗାଡି ଆସୁଛି ଆମ ଯୋଉ ଘର ପାଖକୁ ପୁରା ମାନେ ଦୁଆର ମୁହାକୁ ଗାଡି ଆସୁଛି।
ହୁଁ ଆ ହଉ ଆଉ ଦେଖିବା ଆଉ କେତେବେଳେ ପୁଣି କଥା ହବା ଆଉ ମୁ ରଖୁଛି ନହେଲେ ଆଉ।
ହଉ ତାହେଲେ ରଖ ଯାଅ ତମର ପହଞ୍ଚି କାମ ଥିବ କରିବ ଆଉ କେତେବେଳେ ଫାଙ୍କା ହେଲେ କଲ୍ କରିବ ଆଉ।
ହଁ ହଉ ଆଉ।
ହଉ ଠିକ ଅଛି।